ହ
ହ
ହ ହ୍ୟାଲୋ
ହ ହଁ କଣ କରୁଛ
ନା ବସିଛି
ଆଉ ଏବେ ଘର ଦରକାର କଣ ସବୁ କରି ଚାାଛି ପାଠ ହେଇଗଲାଣି ଆଉ ଏବେ ଘରେ କଣ କରୁଛୁ ତୁ
ନା ଏମିତି ପଢାପଢି
ହୁଁ ଗୋଟେ ଚା ଥିଲେ କିେଇ କରିବି ମଧ୍ୟ ଦେବା ପାଇଁ ଆଉ କଣ ଭଛ କେମିତି କଣ କଲେ ଭଲ ହବ
ହଁ ଏବେ ତ ସେମିତି ଭିଡିଓ ସମସ୍ତେ କରୁଛନ୍ତି ତୁ ଯଦି ଚାହୁଁଛୁ କିଛି କରିବା ପାଇଁ କର ଭଲ ହବ
ହୁଁ ହୁଁ ହୁଁ ହୁଁ ହେଲା ମତେ ଏତେ ଭଲ ରୋଷେଇ କରୁଛି ଆସେନି। ଆଉ ଏବେ ତ ସବୁ କେତେ ନୂଆ ନୂଆ ପ୍ରକାରର ସବୁ ରୋଷେଇ କରୁଛି। ତାଙ୍କୂ ସବୁ କରି ଖାଲି କହିଦେଲେ। ତେଣୁ ଯଦି ଅଧିକା ସବସ୍କ୍ରାଇବ ନ କରିବେ ଅ ଯଦି ଲାଇକ୍କ୍ରାଇବ ଅଧିକ ନ ଆସିବ। ତାହେଲେ କରିକି କିଛି ଲାଭ ଭଲ ଆଉ ମୁଁ। ସେ ହବ। ଆଉ ସେଇ କଥା ପାଇଁ ଯେ ରୋଷେଇ ତତେ ଭଲ ଜଣା ନାହିଁ ଆଉ ଖାଲି ଏଇ ନର୍ମାଲ ଜିନିଷ ଗୁଡା ଟିକେ ଟିକେ ଯା ଆସୁଛି। ଭଲ ରୋଷେଇ ମତେ ଜଣା ନାହିଁ। ସେଥିପାଇଁ ଟିକେ ଇଏ ଲାଗୁଛି କେମତି କଣ କରିବି। ବସିଚ।
ହଁ ତୁ ଯେତେବେଳେ ଯା ଯାହା କିଛି। ଉ ବୁଝିବାକୁ ଚାହିଁ ପଚାରିବାକୁ ଚାହିଁବୁ। ମୁଁ ତତେ କହିଦେବି ଉ ଏ ପିଠା ବିଷୟରେ ଅଁ ଅଁ ଆରିଶା ପିଠା। ପିଠା କାକରା ପିଠା କି ପୋଡ଼ ପିଠା କି ଇଟଲିି ପିଠା। ଆଉ ଉ ତରକାରୀ ବି ଉ ବିଷୟରେ ଉ ଆଳୁ ପୋଟଳ କି ମାଛ କି ଚିକେନ ଯାହା ଯେତେବେଳେ ଚାହିଁବୁ ପଚାରିବୁ। ମୁଁ ତତେ କହିଦେବି ଆଉ ତୁ ବୁଝିକି ଭିଡିଓ କରିବୁ। ଯଦି ଚାହୁଁଛୁ କିଛି କରିବା ପାଇଁ ତାହେଲେ କର ଚେଷ୍ଟା କର ନିଶ୍ଚୟ ହବ।
ମୁସେ ପିଠା ରେସିପିରୁୁ ଆରମ୍ଭ କରିିମି କରିମି। ଆଉ କଣ ପିଠା କରିବି ସେଇ କଥା ଭାବୁଛି ଅଁ କାକ୍ ପୋଡ ପିଠା କରିବି। ପୋଡ ପିଠା ଟା ଭାବୁଛି ଟିକେ ଚୁଲି ପାଇଁ ଟିକେ ଅସୁବିଧା ତ କାଠ ଫାଟ ପାଉଁଶ ପାଉଁଶ ସବୁ ଚୁଲିରେ ଯାହାହେଲେ ବି କରିବାକୁ ପଡିବ। ସେଟା ପାଇଁ ଟିକେ ଅସୁବିଧା ହବ। ପୋଡ ପିଠା ଟା ଆଉ ଚକୁଳି ପିଠା ତ ଏମିତି ସମସ୍ତେ ଜାଣିଛନ୍ତି। ଆଉ ସେଟା ଏତେ ଭଲ ହବନି ମତେ ଲାଗୁଛି ତେଣୁ ମୁ ଭାବୁଛି କାକର ପିଠା ନହେଲେ ଆରିଷା ପିଠା ପ୍ରଥମେ କରିବି ବୋଲି। ଆଉ କାକର ଆରିସା କରିବି ସେଟା ମାନେ ଭିନ୍ନ ଧରଣର କରିବି ଯେମିତି ଆରେ ଚିନି ଆରିସା ରାଶି ଆରିସା ଏଇଭଳିଆ କିଛି ଆଉ କୋଉଟା କଣ ଭଲ ହବ। ଆଉ କେମିତି କରିବି ମତେ ଟିକେ କହିଲୁ।
ଉଁ ଆରିସା ପାଇଁ ଅରୁଆ ଚାଉଳ ଅ କିଛି ନବୁ। ଆଉ ଗୋଟେ କିଲ ଗୁଡ଼ରେ ଉଁ ଉଁ ପ୍ରାୟ କିଲ ଦେଢ କିଲି ଚାଉଳର ଆରିସା ପିଠା ହେଇପାରିବ। ତୁ ସେଇ ମାପରେ ଉଁ ଚାଉଳ ନେବୁ। ଯେଉଁ ଅନୁସାରେ ଗୁଡ଼ ନେବୁ ସେ ଅନୁସାରେ ଚାଉଳ ନେବୁ। ଚାଉଳକୁ ଆଗେ ପାଞ୍ଚ ସାତ ଘଣ୍ଟା ଭିଜେଇ ଦେବୁ। ଉଁ ତାକୁ ଛାଣି ଗ୍ରାଇଣ୍ଡିଙ୍ଗ କରିବୁ। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ। ଗୁଡ଼କୁ ଉଁ କଡ଼େଇରେ ପକେଇ ତାକୁ ଗ୍ୟାସ୍ ଅନ୍ କରିବୁ ଉଁ ସେ ଗୁଡ଼ କୁ ଧୀରେ ଧୀରେ ଅଳ୍ପ ଆଞ୍ଚରେ ଘାଣ୍ଟି ଘାଣ୍ଟି ଘାଣ୍ଟି ଘାଣ୍ଟି ପାଞ୍ଚ ମିନିଟ୍ ଭଳି ପାଞ୍ଚ ମିନିଟ୍ ଲାଗିପାରେ। ଦଶ ମିନିଟ୍ ଭଳିଆ ଲାଗିପାରେ। ଖୁବ୍ କମ୍ ଆଞ୍ଚରେ ଗୁଡ଼କୁ ତାକୁ ପାଗ କରିବୁ। ପାଖରେ କି ଅଳ୍ପ ଟିକେ ପାଣି ରଖିଥିବୁ ସେ ଗୁଡ ଦେଖିବା ପାଇଁ। ଉଁ ଯେତେବେଳ ଭାବିବୁ ହେଲାଣି ବୋଲି ସେ ଗୁଡକୁ କିଛି ସେ ପାଣିରେ ପକେଇବୁ। ମେଣ୍ଡି ମେଣ୍ଡି ହେଇ ହେଇ ଆସିଲେ ଜାଣିବୁ ଯେ ଗୁଡ଼ ପାଗ ହେଇ ଆସିଲା। ତାପରେ ସେ ଗୁଡରେ ଚୁନା ଢାଳିବା ଆରମ୍ଭ କରିବୁ। ଚୁନା ପକେଇ ଉଁ ସେ ଗୁଡକୁ ଘାଣ୍ଟିବୁ। ବାରମ୍ବାର ଘଣ୍ଟା ହଉଥିବ ଚୁନା ପଡୁଥିବ ବାରମ୍ବାର ଘଣ୍ଟା ହଉଥିବ। ଧୀରେ ଧୀରେ ଧୀରେ ଧୀରେ ଉ ଖ ଆରିସା ଖଳି ପ୍ରସ୍ତୁତ ହୋଇଯିବ। ତାପରେ ଉ ଗୋଟେ ଗୋଟେ କଦଳୀ ପତ୍ର ଆଣିବୁ। ସେ କଦଳୀ ପତ୍ରରେ ଖଳିକୁ ଆଗେ ତେଲ ମାରିବୁ ତେଲ ମାରି ଖଳିକି ଢାଳିଦବ। ତାପରେ ଛୋଟ ଛୋଟ ଛୋଟ ଛୋଟ ଉ ସବୁ ଗୁଳା କରି କଦଳୀ ପତ୍ର ସାରା ପିଠାକୁ ତିଆରି କରିବୁ। ଉ ଏହାପରେ ଉ ଗ୍ୟାସ୍ ଅନ୍ କରିବୁ ଗ୍ୟାସ୍ ଅନ୍ କରି। ଛାଣିବା ପାଇଁ ଅ ତେଲ ଦେଇକି କଡ଼େଇ ବସେଇବୁ ଉ ଏହାପରେ ଅ ପିଠାକୁ ଛାଣିବୁ। ଦେଖିବୁ ଗୋଟିଏ ଗୋଟାକ ପରେ ଗୋଟାକ ଗୋଟେ ପରେ ଗୋଟେ ପିଠାକୁ ଛାଣିବୁ। ଦେଖିବୁ ହେ ଭଲ ପିଠା ହବ। ଆ ତୁ ଆରସା ପିଠା କରିବା ପାଇଁ ଚେଷ୍ଟା କର। ଦେଖିବା ତାପରେ କଣ ହଉଛି ମତେ ପଚାରିବୁ। ନା କଣ କହୁଛୁ।
କିଛି ନହେଲେ ବାହାରକୁ ନେଇକି କଲେ। କଣ ଟିକେ ବାହାରେ କଲେ ଟିକେ ଲାଇଫ କ୍ଲିୟର ଆସିବ। ଘରୁ ସେ ଘରେ ଭିତରେ ଏତେ ଭଲ ଆସିବନି ଆଉ ଭାବୁଛି ସେ ତ କହିଲୁ ମତେ। ଗୁଡ ଆରିସା ଟା ଗୁଡ ଆରିସା ଟା କରିବି ନା ଚିନି ଆରି ମୁଁ ଭାବୁଛି ଚିନି ଆରିସା ଟା ଦେଖି ପ୍ରଥମେ କର ଚିନି କରକ ଗୁଡ ଚିନି ତ ଏକା ହଉଛି। ଆଉ ଖାଲି କଣ କ ସେଥିରେ ଗୁ ଅ ପାଗ କରୁଛେ। ଆଉ ଏମିତିରେ କଣ ଚିନି ଟାକୁ କେମିତି ଉଁ ଦେଇକି ନିଆଁ ଉଁ ଗିଆସ୍ ଉପରେ ରଖିକି କଡେଇ ଚିନି ପକେଇକି। ତାକୁ ତରଳି ତରଳିବାକୁ ଦେଇଦେଇ ଛାଡ୍ ଏବେ। ଉଁ ସେ ତରଳିଲା ପରେ ସେଥିରେ ଚୂନ ଦେଇକି ଏଁ ସେଟା ବି ଗୁଡ ଭଳିଆ ଯେତେବେଳେ ପାଗ ହେଇଯିବ ତାକୁ ଚୂନ ଦେଇଦେବି ଚୂନ ଦେଇକି ଘଡିବି ଖଳି ଟିକେ ପତଳା ପତଳା ଖଳି କରିକି ଉଁ ତାକୁ କଦଳୀ ପତ୍ର ଉପରେ ଦେଇକି। ଇଁ ଗୋଟେ ଗୋଟେ ଗୋଟେ ଗୋଟେ ଆରସା ପିଠା ଗଢିଦେବି ଗଢି ଦେଇକି ତାକୁ ଛାଣି ଦେଇ ରଖିଦେଲେ ହବ ଅଁ ସେମିତି ହୁଏ ନା ଚିନି ଆରିସା ଟା ଆଉ କଣ କେମିତି ଅଲଗା ହୁଏ କି?
ଉଁ ଚିନି ଆରିସା ତ ଅଁ ମୁଁ ଠିକି ଜାଣିନି ଆଉ ଚିନି ଉଁ ଚିନି ଆରିସାକୁ ପୁ ଚିନିରେ ଅଳ୍ପ ପାଣି ଦେଇି ଘଣ୍ଟା ହବ ସେ। ଶିରା ଟା ଠିକି ହେଇ ଆସିଲେ ତାପରେ। ଚୁନା ପକାଯିବ। ତୁ ଚିନି ଆରିସା ନକରି ଗୁଡ ଆରିସା କଲେ ବୋଧେ ଭଲ ହବ ଆଉ ମୁଁ ଚିନି ଆରିସା ସେତେ ଭଲ ଜାଣିନି ତୁ ପ୍ରଥମେ ଗୁଡ ଆରିସା କର ତାପରେ ଦେଖେ ଅନ୍ୟ କିଛି। ମତେ ପଚାରିବୁ।
ମୁଁ ଗୁଡ ଆରିସା କରିଚି ମତେ ଆସେନି ଆଉ ମତେ ତେବେ ଜଣା ନାହିଁ ହଉ ଠିକ ଅଛି ମୁଁ ତାହେଲେ ଆଗେ ଗୁଡ଼ ଆରିସା କରେ ସେ ଯେମିତି କହିଲି ସେମିତି ମୁଁ ସବୁ। ହୁଁ ସେଟୁ ଗୋଟେ ଗୋଟେ ପରେ କରିକି କରିବି କରିବି ଦେଖେଇବି କେ ତି ଏତେ କେମିତି କଣ ସବୁ ଆସୁଛି କଣ ହଉଛି ତାପରେ ଭାବୁଛି। ଏ ତରକାରୀ ଉପରେ ଆଣିଲେ ଭଲ ହବ ହୁଁ ତରକାରୀ ଉପରେ ଯେମିତି ଚିକେନ ଉପରେ ଭାବୁଛି ଆଣିବି ଚିକେନ ନା ଭାବୁଛି ଖାଲି ଚିକେନ ଏମତି। । ଧୀରେ ଧୀରେ ତୁ ଯଉ ସାଙ୍ଗସାଥି ମାନ ମୋ ଚ୍ୟାନେଲ ୟୁ ଟ୍ୟୁବ ଚ୍ୟାନେଲ ତ ପଠେଇବି ତୁ ଟିକେ ସମସ ତାଙ୍କୁ ପଠେଇକି କହିବୁ ଟିକେ ସବସ୍କ୍ରାଇବ କରିବେ ଲାଇକ ଦେବେ। ହୁଁ ଟିକେ ସମସ୍ତେ ଦେଲେ କଣ ମୋର ଟିକେ ଅଧିକା ସବସ୍କ୍ରାଇବର ହେବେ ଚାଲିବ ଟିକେ ଓଡ଼ିଏନ୍ସ ଥିଲେ ମତେ ବି କରିବାକୁ ଟିକେ ଇଚ୍ଛା ହବ ଆଉ ମୁଁ ବି ଟିକେ ଫେମସ ହେଇପାରିବି ଏଁ ଟିକେ ଧୀରେ ଧୀରେ ଏମତି ହେ ଲେ ଆଗକୁ କରିବି ଆଉ ହଉ ଦେଖିଆ କଣ ହଉଚି ଦେଖାଯାଉ ଆଗକୁ ଆଗ ହେଲେ ସାରି ସାର କରିସାରେ। ଗୋଟେ କରି ସାରେ ଦେଖିଆ କଣ ହଉଚି ସେମିତି ହେଲେ ଆଗକୁ କଣ କରିବି କଣ ନାଇ ଭାବିବି ଉଁ ସେ ତ ଏୟା । ଗୋଟେ କରିଲା ପରେ ତତେ ପଠେଇବି ଏଁ ଭିଡିଓଟା ପଠେଇଲେ ତୁ ଦେଖିକି ମତେ କହିବୁ ଉଁ ତ କହିଲା ପରେ ଯାଇକି ମୁଁ ତାକୁୁ ୟୁ ଟ୍ୟୁବ୍ ରେ ଦେବି ହଉ ତାହେଲେ ଏବେ ଯାଉଛି ଆରମ୍ଭ କରିଦେବି ଆଉ ଯୋଉଠି ମତେ ଯା ସନ୍ଧ୍ୟା ହେ ତତେ ପଚାରିବି ଆଉ ହଉ ମୁଁ ତାହଲେ ରଖୁଛି।
ହଉ ରଖ।
ହୁଁ।